ହୁଁ କୁହ।
କଣ ଖାଇଚ ଆଜି।
ଆଜି ରୁଟି ଭଜା ଖାଇଚି।
ଆଚ୍ଛା କି ଭଜା।
କୁନ୍ଦୁରି ଆଳୁ ମୁଁ ତ ଏମିତିରେ କିଛି ଖାଏନି ପରିବା। ନାଇଁ ନାଇଁ ପରିବା ମତେ ଅଧା ପରିବା ହିଁ ପସନ୍ଦ ନୁହେଁ ଖାଇଵିନିମତେ ଭଲ ଲାଗେନି। କିନ୍ତୁ ଟିକେ ଦେହ ଖରାପ୍ ଥିଲା ତ ଡକ୍ଟର କହିଚିନ୍ତି କି ସବୁ କରିବାପତ୍ର ଖାଇବାକୁ। ସେଥିପାଇଁ ଗୋଟେ ଖାଇଦବା କଥା।
ହଁ।
କଣ କଇଲ।
ପରିବା ପତ୍ର ନଖାଇଲେ କେମିତି ହଵ
ହଁ ପରିବା ଖାଇବୁ ନା ପରିବାରେ ବହୁତ ବି ଟାମିନ୍ସ ଅଛି ବୁଝିପାରଲ କି?
ଆୟୁଷ ବି ଖାଉଚି ନା ପରିବା ଖାଇବା ନିହାତି ଦରକାର।
ହଁ।
ପନିପରିବା ଆମ ଶରୀର ପାଇଁ କେତେ ଜରୁରୀ ତମେ କଣ ଜାଣିନ? ପରିବା ଖାଉନ?
ଶ ଶରୀର ଆବଶ୍ୟକ ଭିଟାମିନ୍ ଆଉ ଖଣିଜ ଲବଣ ଯୋଗାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢାଏ। ଥାଏ ହଜମ ଶକ୍ତିକୁ ଭଲ କରେ କୋଷ୍ଠକାଠିିନ୍ୟ ଦୂର କରେ। ହୃଦୟକୁ ସୁସ୍ଥ ରଖିବାରେ ବି ସହାୟକ କରେ ଆଖି ଚର୍ ମୋ ହାଡ଼କୁ ସୁସ୍ଥ ରଖେ। ଶରୀର ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ ଅନେକ ଦୀର୍ଘସ୍ଥାୟୀ ରୋଗରୁୁ କରିବା ପାଇଁ ସହାୟକ ହୁଏ। ଆଉ ତମେ କଣ ପରିବା ଖାଉନ?
ଖାଉ ନଥିଲି ମୁଁ ଏବେ ଖାଉଛି। କା
ତମ ଭଏସ କ୍ଲିୟର ଆସୁନି।
ହାଲୋ।
ହଁ ଏବେ କ୍ଲିୟର ଆସିଲା।
ନା ମୁଁ କହିଲି କି ମୁଁ ମାନେ ଖାଉନଥିଲି କିନ୍ତୁ ଏବେ ଖାଉଛି କାହିଁକି ନା ମାନେ ଔଷଧ ନ ଖାଇବାର ଯଦି ଅଛି ତାହେଲେ ପରିବା ଖାଇବାକୁ ପଡିବ।
ହଁ।
ତମେ କଣ ଖାଇଥିଲ?
ମୁଁ ଖାଇଥିଲି ସକାଳେ ରୁଟି କୁ ଚିକେନ କଷା।
ସକାଳୁ ସକାଳୁ ଚିକେନ।
ରାତିରେ କାଲି ରାତିରେ ହେଇଥିଲା ନା ଥିଲା।
ମୁଁ ବି ସକାଳେ ତିଆରି କରିକି ଖାଇଛ।
ନା ସକାଳୁ ଏଇ ପାଲା କିଏ କରିବ।
ହୁଁ। ହଉ ଖରା ବଳେ କଣ ହଉଛି ଜାଣିନ ଖାଇଲେ ପରେ ଜାଣିବ ଆଉ।
ହଁ।
ଆଛା କାକରା ପିଠା ଟା କେମିତି କରାଯାଏ?
ଫାଷ୍ଟ କଣ କରିବ କହିଲ ଶୁଜିି ଆଉ ଚିନି ଆଗ ନଡିଆ ପୁରୀକୁ ବନେଇ ଦବ ନଡିଆ ଛେନା ଯେ ଯେ ଯୋଉମାନେ ଛେନା ଖାଉନାହାନ୍ତି। ତ ଛେନା ପକେଇ ପାରିବେ ନ ପକେଇ ପାରିବେ। ଆଉ ଚିନି ଗୁଡ ଯୋଉଟା ତମର ପସନ୍ଦ ଥିବ ଆଗ ପୁରୁଣା ବନେଇଦବ। ନଡିଆକୁ ଦେଇକି ତାପରେ ଚିନିକି ଗୁଡ ପକେଇକି ଟିକେ ଗୁଜୁରାତି ଟିକେ ଅଦା ଛେଚିକି ପକେଇକି ପୁରଟାକୁ ବନେଇଦବ। ଆଉ ଗୋଟେ ବଡ ଜାଗାରେ ପାଣି ସୁଜି ଯେତିକି ନବ ତାର ଦିଡବଲ୍ ପାଣି ନବ। ସୁଜି ଗୋଟେ ଗିନା ନେଲେ ଦି ଗିନା ପାଣି ନବ।
ଆଛା।
ଦେଇକି। ତା ଦେହ ରେ ଟିକେ ଘିଅ କି ତେଲ ଟିକେ ଟିକେ ହାଲକା ପକେଇଦବ ତାପରେ ପାନ ମଧୁରି ପକାଯାଏ। ଆଉ ଚିନି ପକାଯାଏ। ପକେଇକି ସୁଜି କୁ ଦେଇକି ମାନେ ଗୋ କଂଟିନୁୟୂଷ ଗୋଳେଇ ଚାଲିବସେ ଗୋଟେ ଏ ମାନେ କଣ କହିଲ। ଟିକେ କାଠୁଆ ବ୍ୟକ୍ଟର ର କଂସ୍ଟିନ। କଂସ୍ଟିନ ସି ରେ ଆସିଲା ପର୍ଯ୍ୟନ୍ତ ଗୋଳେଇ ଚାଲିବୁ। ତାପରେ ତାକୁ କାଢ଼ି ଆଣିକି ଟିକେ ଚକୁଡ଼ି ଦେଇକି। ତାକୁ ପିଠା ସାଇଜ ର ଗଡ଼ି ଦବ। ପୁର ଦେଇ କି ଭିତରେ। ତା ପରେ ତାକୁ ଛାଣିଦବ।
ଆଛାା କେତେ ପ୍ରକାର ପିଠା ତମକୁ ତିଆରି କରି ଆସିବ?
ମତେ ତ ବହୁତ ଆସ୍ତେ ମାନେ ଶିଖିଛି ବହୁତ ପ୍ରକାର ପିଠା ଶିଖିଛି।
କଣ ସବୁ ତା ନାଁ ଟା କହିଲ?
ପୋଡ ପିଠା ଶିଖିଚି ସିଝା ପିଠା ଶିଖିଚି। ଆଉ ଆଉ କଣ ଆରିଷ ପଠା ଶିଖିଚି କାକରା କିଠା
ଏବେ ତ କହୁଥିଲ କାକରା ପିଠା କଥା।
ହଁ ଆଉ ଏମିତି ସବୁ ଶିଖିଚି ବହୁତ। ଯୋଉ ଚନ୍ଦ୍ରକାନ୍ତି ପିଠା।
ଓ ହଁ ସେଇଟା କେମିତି ହୁଏ?
ଚନ୍ଦ୍ରକାନ୍ତି ପିଠା ଟା ମୁ ମୁଗରେ ହୁଏ ମୁଗରେ।
ଓ ଆଚ୍ଛା ହଁ ହଁ ତାକୁ କଣ କେମିତି କରନ୍ତି।
ମୁଗ ଡାଲିକୁ ଭିଜେଇକି ଗ୍ରାଇଣ୍ଡିଙ୍ଗ କରିଦେବ। ଆଉ ଚନ୍ଦ୍ରକାନ୍ତି ପିଠାରେ ଟିକେ ପାଣି ମେଜରମେଣ୍ଟ ଟା ଅଧିକ। ଥାଏ। ମାନେ ମେଜରମେଣ୍ଟଟା ଟିକେ ମ୍ୟାଟର କରେ। ଆଉ କଣ ଗୋଟେ ସାଉଣ୍ଡ ଆସୁଚି।
ସେପଟେ କାମ କରୁଚନ୍ତି ତ ସେପଟକୁ ଗଲାବେଳକୁ ନେଟ ଟୱାର୍କ ପାଉନି।
ଆଚ୍ଛା।
ସାଉଣ୍ଡ ହୋଉଚି ପ୍ରବଳ ଜୋରସେ। ଆଉ କଣ କୁହ?
ନା ମତେ ଟିକେ ଚନ୍ଦ୍ରକ୍ରାନ୍ତି ପିଠା ଟା ଟିକେ କହିବ ମୁଁ କରିବି।
ହଉ ଚନ୍ଦ୍ରକାନ୍ତି ପିଠାଟା କହିବି ଆଉ। ତମେ କଣ ଶିଖିଚ?
ସେମିତି ନାହିଁ ମୁ ତ ସବୁ କିଛି ଶିଖିଚି। ଭାଇଁ କୋହୁନାହାନ୍ତି। ଆଉ ଜଣେ ଏତେ ପୋଡ଼ ପିଠା ମିଠା ଭିତରେ ମୁଁ ଶିଖିଚି ପେଡ଼ା। ଆଉ ଷ୍ଟିମ୍ ହେଲା କି ଛିନା ପୋଡ ହେଲା ରସଗୋଲା ହେଲା।
ଆଚ୍ଛା ଚନ୍ଦ୍ରକାନ୍ତି ପିଠା ଟା ମୁଁ ତୁମକୁ କହିଦଉଚି କେମିତି କରିବ ହେଲା ଏ ଯୋଉ ମୁଁ ମୁଁ ତମକୁ କହୁଥିଲି ମୁଗ ଡାଲି ମୁଗ ଡାଲି ନୁହଁ ଏଇଟା ବିରି ଡାଲି ମୁଁ ମାନେ ମାନେ ଭୁଲରେ କହିଦେଲି ମୁଗ ଡାଲି ବୋଲି ବିରି ଡାଲିକୁ ଚାରି ପାଞ୍ଚ ଘଣ୍ଟା ପାଣିରେ ଭିଜେଇ ଦବ ଆଉ ମାନେ ପାଣି ଛାଣି ଡାଲିକୁୁ ମାନେ
ମାନେ ଯେମିତି ବରା କରନ୍ତି ଗ୍ରାଇଣ୍ଡିଙ୍ଗ କରିଦବ। ଗ୍ରାଇଡିଗ କରନ୍ତି ତ ବରା
ହପୁରା ପୁରା ପିଓର ପୁରା ପିଓର ଯେମତି ହାତରେ ଖସିବନି ସେଇ ଟାଇପ ର ହଁ ଗ୍ରାଇଣ୍ଡିଙ୍ଗ କରିଦବ ତାପରେ ସେ ବଟା ଡ଼ାଲିରେ ଚିନି ଘିଅ ଆଉ ଗୁଜୁରାତି ଗୁଣ୍ଡ ମିଶେଇଦବ କା କାଜୁ କିସମିସ୍ ବି ମିଶେଇବ ତାପରେ ଗୋଟେ ଥାଳିରେ ଘିଅ ଟିକେ ମାରିଦବ ମାନେ ଥାଳିଟା ଯେମିତି ସମାନ ଭାବେ ପୁରା ଘିଅ ମାରିଦବ। ତ ତାପରେ ସେ ବେ ବ୍ୟାଟର ଟାକୁ ଢ଼ାଳି ଦବ ଢ଼ାଳିକି ପୁରା ସ ମାନେ ସମାନ କରିଦବ ଆଉ।
ହୁଁ ଠିକ ଅଛି।
ତ ପରେ ପା ପାଣିରେ ଷ୍ଟିମ ଦେଇଦବ କୋଡିଏ ପଚିଶ ପଚିଶ ମିନିଟ୍ ଭଳିଆ ପୁରା ଷ୍ଟିମ ଦେଇଦବ ଯେମିତି ସିଜିଯିବ। ଗୋଟେ ଛୁରୀ କି କଣ ଗୋଟେ ଟୁଥପିକ ରେ ଦେଖି ବ ହେଇଛି କି ନାଇଁ ଥଣ୍ଡା ହେଲେ ମାନେ ତମର ଯୋଉ ଚନ୍ଦ୍ରକାନ୍ତି ପିଠାର ଯୋଉ ସ୍କୋୟାର ସାଇଜ ଆକାରନା। ତା ଆକାର ଦେଇକିି ଘି ଘିଅରେ ଘିଅରେ କି ତେଲରେ ଦି ପାଖକୁ ଛାଣିଦବ।
ଆଚ୍ଛା। ମାନେ ସେଟା ଷ୍ଟିମ୍ ଦେଲା ପରେ ହିଁ ଛଣା
ହଁ ହଁ କଟା ହେଇକି ଛଣା ଯିବ।
ମାନେ ଯେମିତି ଢ଼ୋକଲା କରନ୍ତି। ସେମିତିଆ ଟାଇପ ଢ଼ୋକଲାଟା ଛଣା ହୁଏନି। କିନ୍ତୁ ଟିମ୍ କରାଯାଏ।
ହଁ।
ଆଚ୍ଛା। ମୁଁ ଥରେ ଟ୍ରାଏ କରେ ନିହାତି ଟ୍ରାଏ କରିବି ତମ କହିବି କେମିତି ହେଇଚି।
ହଁ।
ଆଛା ତମକୁ କଣ ସବୁ ଖାଇଆ ପସନ୍ଦ?
ମତେ ଫାଷ୍ଟଫୁଡ଼ ଯେତିକି ବହୁତ ପସନ୍ଦ ଗୁପଚୁପ ପସନ୍।
ସେଟା ତ ନର୍ମାଲି ସମସ୍ତଙ୍କର ହିଁ ପସନ୍।
ସବୁ ଝିଅ ମାନଙ୍କର ପସନ୍ଦ।
ଗୁପଚୁପ୍ ତ ଫେବରେଟ୍। ଗୁପଚୁପ୍ ଆଉ ଚକଲେଟ୍। ଚା ମତେ ଭଲ ଲାଗେ ମତେ ସବୁ ଭଲ ଲାଗେ କିନ୍ତୁ ନନଭେଜ ମୁଁ ଖାଏନି ତ ଭେଜ ଓପରେ ଯାହା ସବୁ ସବୁ କିଛି ଭଲ ଲାଗେ।
ଆଚ୍ଛା। ନନଭେଜ ଏବେ ଖାଅନି ନା ମାନେ ବେଳେବେଳେ ଖାଅନି?
ଏଇ କିଛି ଦିନ୍ ହବ ଛାଡ଼ି ଦେଇଛି ଖାଉନି।
ଏବେ ପ୍ରାଏ ଲୋକ ନନଭେଜ ଛାଡ଼ି ଦଉଛନ୍।
ହଁ। ଯାହା ବିି ହେଲେ ସେ ସିଏ ବି ଗୋଟେ ଜୀବ ନା ତାକୁ ଆମେ ମାରିକି ଖାଇବାଟା ଟେ ଅପରାଧ୍। ଫିରବି ଲୋକ ଖାଉଛନ୍ତି ଖାଉନାହାନ୍ତି କାହିଁକି? କେବଳ ମାନେ ପ୍ରେମାନନ୍ଦ ମହାରାଜ ଭାଇରାଲ ହଉଛନ୍ତି। ହାଲୋ। ହାଲୋ। ହାଲୋ। ଶୁବୁନିକି ମୋ ଭଏସ୍? କେବଳ ଏଇ ଯୋଉ ପ୍ରେମାନନ୍ଦ ମହାରାଜ ଯୋଉ ଭାଇରାଲ ହଉଚନ୍ତି। ସୋସିଆଲ ମିଡିଆରେ ଦେଖିଥିବ ହଁ ଦେଖିକି ପ୍ରାୟ ଲୋକ ହିଁ ଛାଡି ଦଉଚନ୍ତି।
ହଁ।
ଛାଡ଼ିଦେବାଟା ବି ଭଲ ଖରାପ ବି ନୁହଁ। ତମ ଲଗେଜ୍ ଭିତରେ କଣ ଅଛି?
ସୁବୁନି।
ତମକୁ ନନଭେଜ୍ ଭିତରେ କଣ ପସନ୍ଦ?
ମୁଁ ମୁଁ ଚିକେନ୍।
ଥାଏ ଲୋକଙ୍କର ଚିକେନ ଟିକେ ପସନ୍ଦ।
ହଁ।
କାଇଁ ମଟନ ଟା କାଇଁ ପସନ୍ଦ ନୁହଁ?
ହେ ହେ ହେ କାହାକୁ କଣ ପସନ୍ଦ ଆଉ।
ହଁ ମୁଁ ପ୍ରାୟ କିନ୍ତୁ ଦେଖିଛି ଯେତେ ମାନେ ସବୁ ନନଭେଜ୍ ଖାଆନ୍ତି ପ୍ରାୟତଃ କୁହନ୍ତି ଚିକେନ ଭଲ ଲାଗେ।
ହଁ।